ଦି କଣ କରୁଚ?
ଏଇ ବାହାରେ ବସିଛି।
ଓହୋ ଗରମ ନା?
ହଁ ନାଇଁ ମାନେ ପୁଟିକିଆ ତଳେ ବସିଛି ଯୋଉ ଘର ଭିତରେ ଲାଇନ୍ ନାହିଁ ବସି ହଉନି। ତ ବାହାରେ ଟିକେ ଟିକେ ହାଲକା- ପବନ ଦଉଛି ସେଇ ପୁଟିକିଆରେ ବସିଛି ଆଉ।
ଆଉ ଭାତ- ହେଇ ସାରିଲାଣି?
ହଁ ରୋଷେଇ ସରିକି ମାନେ ସକାଳ ଖିଆ ସରିଯାଇଛି ଏବେ ସାନ ପୁଅଟି ସ୍କୁଲରୁୁ ଆସିଲା ତାର ଶିଶୁ ମନ୍ଦିର ପଢୁଛି ପଞ୍ଚମ କ୍ଳାସ ସିଏ ଏବେ ଗାଧେଇକି ଖାଉଛି।
ଆଉ ଭାଇ ମାନେ କେତେବେଳେ ଆସିବେ?
କଁ କହିଲେ?
ମାନେ ମାନେ ଆପଣଙ୍କ ସ୍ଵାମୀ କେତେବେଳେ ଆସିବେ?
ନାଇଁ ଏବେ ଯୋଉ ଗାଁରେ ଲାଇନ ଯୋଉ କାଲିବ ଅତ୍ୟଧିକ ବର୍ଷା ପବନ ଗଡ ଗଡି ହେଇଛି
ହଁ ହଁ।
ଆମର କଟି ଯାଇଛି ଯୋଉ ଲାଇନ ଟି ସବୁ ତା- ତାର ଉପରେ ସବୁ ଗ ଗଛ ଭାଙ୍ଗିକି ପଡି ଯାଇଛି ସେଇ ଯୋଉ ଗଛ ଗୁଡା ସ ହଉଛି ଲାଇନ ବିଡା ହଉଛି ଆମ ଘରଠୁ ଶହେ ମିଟର ଦୂରରେ ସବୁ ଲାଇନ ବାଲାଙ୍କ ପାଖରେ ସେମାନେ ଅଛି କି କି ବା ମାନ ତାଙ୍କୁ ତାଙ୍କ କାମରେ ସାହାଯ୍ୟ କରୁଛନ୍ତି କେମିତି ଲାଇନ ଟା ଶୀଘ୍ର ଆସିବା ପାଇଁ ଆଉ।
ସେ ଘରେ ଅଛନ୍ତି ବାକି ଏଇଠି ପାଖକୁ ଯାଇଛନ୍ତି ଏଇ ଯୋଉ ଲାଇନ କାମରେ। ଆଗକୁ ତ ରଥ ଯାତ୍ରା ଆସୁଛି ଆଜି ବି ଦେବସ୍ନାନ ପୂର୍ଣ୍ଣିମା ଆମ ଗାଁରେ ତ ଆଜି ଦେବସ୍ନାନ ପୂର୍ଣ୍ଣିମା ଭଲ ଭାବରେ ପାଳନ ହଉଛି ଠାକୁରଙ୍କୁ ଗାଧୁଆ ପାଧୁଆ। ଆ ସବୁ ଆଉ ଟିକେ ପରେ ସବୁ ନିତ୍ୟ କର୍ମ ଠାକୁରଙ୍କର ଆରମ୍ଭ ହେଇଯିବ। ଆଜି ବି ଭୋଜି ଭାତ ହଉଛି ତମ ଆଡେ କେମିତି ରଥଯାତ୍ରା ପାଳନ କରାଯାଏ?
ହଁ ଆମ ଆଡେ ବି ଆମ ଆଡେ ବି ସେଇଆା। ମାନେ ସେ ଭୋଜି ପାଇଁ ବି ହୁଏ ଠାକୁର ଆମେ ଯାଉ ସ୍ନାନ ଦେଖିବା ପାଇଁ କେମିତି, କଣ ଗାଧାନ୍ତି। କେମିତି କଣ ଯୋଉ ନୂଆ ବୁ ଲୁଗାପଟ ତା ସବୁ ଠାକୁରଙ୍କୁ ପିନ୍ଧିବେ।
ହଁ
ଯାଉ ସବୁ ଦେଖିବା ପାଇଁ। ଆଉ ଆଜି ପାଖରୁ ଠାକୁର ଜ ଅଣସରରେ ରହିବେ। ଆଉ ତା ମାନେ ପ୍ରବଳ ଗରମ ବି ହବ ଏଥର।
ଠାକୁର ଯେପର୍ଯ୍ୟନ୍ତ ଅଣସ ର ଘରୁ ନ ବାହାରିଛନ୍ତି ଗରମ କମିବନି ସେ ପର୍ଯ୍ୟନ୍ତ ରହିବ ତାପରେ
ହଁ
ଟିକେ ଥଣ୍ଡା ଆସିବ ଆଉ। ଆଉ ରଥଯାତ୍ରା ତମର ପାଖରେ କୋଉଠି ହୁଏ ନା କେମିତି କଣ ଦେଖ?
ହଁ ପାଖରେ ହଉଛି ଏଇଠି ଦି ଜାଗା ଆମର ଅଛି ପାଖରେ ଯାଉ ଦେଖିବା ପାଇଁ। ଗୋଟେ ମାନେ ପ୍ରସିଦ୍ଧ ଜାଗା ଗୋଟେ ଯୋଉ ନୀଳଗିରି ରଥଯାତ୍ରା। ଆଉ ଗଟା ଆମର ଏଇଠି ଘର ପାଖରେ ଗୋଟେ ଅଛି ମନ୍ଦିରେ ଜଗନାଥ ମନ୍ଦିର। ଦଧି ଭବାନୀ ତାଙ୍କ ନାଁ ଅଛି। ସେ ଟିକେ ବି ଯାଉ ସେ ନିଳଗିରି ଜଗନ୍ନାଥ ମନ୍ଦିର ବି ଯାଉ।
ଆଉ ଦି ପହରେ ଦିଦି କେତେବେଳେ ଖାଇବେ?
ଦିପହରେ ପୁଅ ଆଉ ମୋ ସ୍ଵାମୀ ଯିଏ ସେ ଯିବେ ଗାଁରେ ଯୋଉ ପ୍ରସାଦ ପାଇ ଦେବଷ୍ଣାନ ପୂର୍ଣ୍ଣିମା ଠାକୁରଙ୍କରେ ସେଠି ସେ ପ୍ରସାଦ ପାଇବେ। ଆମେ ଖାଇଲା ବେଳକୁ ଦୁଇଟା ପରେ ହେଇଯାଏ। ମାନେ ହେଇଯାଏ ନୁହେଁ ଯେ ଭୋକ ହେଲେ ଖାଉ ଯାଇକି। କିଛି ସେମିତି କଟକଣା ନାହିଁ ଯେ ହଁ କେମିତି କଟକଣା ନାହିଁ ଯେ ମାନେ କେତେଟା ବେଳେ ଖାଇବ କି ସେମିତି ସେମିତି କିଛି ନାହିଁ। ଆଉ ଟିକେ ଭୋକ ହେଲେ ଫ୍ରିରେ ବସିକି ଖାଉ ଆଉ ଆରାମରେ ଆଉ।
ଆଚ୍ଛା ଆଚ୍ଛା।
ଏବେ ଏତେ ଜଲଦି ସକାଳୁ ଖାଇକି ବି ଭୋକ ହୁଏନି। ଆଜି ବି ଠାକୁରଙ୍କର ଇଏ ସବୁ ସେମାନେ ପଳେଇବେ ଆଜି ପ୍ରସାଦ ପାଇବା ପାଇଁ ଆଉ ଦୁଇ ଜଣ ଖାଇବେନି ଆମେ ଆଉ ରହିଲୁ, ବାପାଙ୍କର ମୋର ମୋ ସାନ ଯାହା ଦିପହରେ ସେ ଖାଏନି। ସେ ତାର ହାଲକା ଫୁଲକା ଜଳଖିଆ ଖାଇଦିଏ ଦୁଇପହରେ। ସେ ଆଉ ଖାଏନି ଭାତ ଖାଏନି, ବାପା ମୁଁ ଦି ଜଣ ଖାଇବୁ ଆଉ।
ଦିପହର ଟାଇମ ଟା ଭାତ ନିହାତି ଅଳ୍ପ ହଉ ପଛେ।
ନାଇଁ ସେ ଗୋଟେ ଟାଇମ ତାର ସକାଳୁ ଖାଏ ଆଉ ସି ତାର ତିନିଟା ସାଢେ ତିନିଟା ବେଳକୁ କଣ ଟିକେ ଜଳଖିଆ ଖାଇଦିଏ ସିଏ ଆଉ ଖାଏନି ଭାତ।
ଥଣ୍ଡା ଟିକେ ହେଇଛି ମତେ।
ଆମ ଆଡେ ତ ରଥଯାତ୍ରା ବହୁତ ଭଲ ଭାବରେ ପାଳନ ହୁଏ। ଏଇ ଠାକୁରଙ୍କର ରଥ ବି ନୂଆ ରଥ ବି ତିଆରି ହଉଛି। ମାନେ ଭଲ ଲାଗେ ରଥଯାତ୍ରା କୁ ଆମେ ଯାଇକି ରଥ ଅପଣ ଆମେ ବି ଯାଇକି ଟାଣୁ। ମିଣ୍ଟ ପ୍ରସ ପ୍ରସାଦ ହେଇଥାଏ ପାଇକି ଆସୁ ସେଦିନ ପୁରା ର ରଥଯାତ୍ରା ପୁରା ଭଲସେ ରୋଷେଇ କରିବାକୁ ପଡେନି ଇଆଡେ ଠାକୁରଙ୍କ ରଥ ଡେକିକି ଖାଇ ପି କି ବୁଲିବାଲିକି ଆସୁ ଆଉ।
ଆ ସ ମୁଁ ଆରଥର ଯାଇଥିଲି ରଥଯାତ୍ରା ପୁରୀକି ଯାଇଥିଲି ପ୍ରବଳ ଭିଡ
ନାଇଁ ଆମେ କେବେ ଯାଇନୁ କାହିଁକି ନା ଏଇ ଯୋଉ ଭିଡ ହୁଏ ଦେଖିକି ତାର ପିଲାମାନେ ତ ବାହାରେ ରହିକି ପଢିଲେ ସେମାନେ ବି ହଉଚି ଛୁଟି ରେ ଘରକୁ ଏଇ ସମୟରେ ଛୁଟି ମିଳେନି। କାହିଁକିନା ପୂର୍ବରୁ ତ ରଜ ଛୁଟି ଥାଏ ଦୁଇ ମାସ ଘରକୁ ପଳେଇ ଆସନ୍ତି। ତାପରେ ଯୋଉ ହଷ୍ଟେଲ ଗଲେ ଏବେ ଲଗା ପାଖାପାଖିରେ ଛୁଟି ଦେବେନି। ତେଣକରି ସେମାନେ ଆସନ୍ତିନି ଆମେ ବି ଉଁ ଟିକେ ମୋ ସ୍ଵାମୀ ଯିଏ ଏ ମାନେ ଗାଁ ରେ ହୁଏ ଯେହେତୁ ଆଉ ଏତେ ଭିଡରେ ନବା ପାଇଁ ସେ ଟିକେ ପୁରୀ ରାଜି ହୁଅନ୍ତନି। ଗାଁ ଗହଳି ହିସାବରେ ରଥାଯାତ୍ରା ବହୁତ ସୁନ୍ଦର ହୁଏ ବାଜା ଫାଜା ବାଜିକି ହୁଁ ଗୋଟେ ପଟେ ସବୁ ପୁରୁଷ ଲୋକ ସ୍ତ୍ରୀ ଲୋକ ଛୁଆ ସବୁ ପସ୍ତେ ମିଶିକି ଆମ ଗାଁ ଟା ବି ବହୁତ ବଡ ଗାଁଟେ ଉ ଘର ଗୁରା ଛାଡି ଛାଡି ଯେ ବହୁତ ମାନେ ଜେଗା ଗୁଡା ଏତେ ଛାଡି ଛାଡିକି ଯେ ଦେଖିଲେ ଲାଗିବ ବହୁତ ବଡ ଗାଁ। ଉଁ ଚାଲିଲେ ବି ନା ଜଣେ ଗୋଟେ ଲୋକ କ ତାକୁ କାଟିବ। ଆଉ ରଥ ବୁଲିଲାଳୁ ଭାରି ବଢିଆ ଲାଗେ ସମସ୍ତେ ଦେଖିକି ଠାକୁରଙ୍କୁ ଉ ସବୁ ରୁହନ୍ତି ମଝିରେ ମଝିରେ ସମସ୍ତେ ଭୋଗ ଲଗାନ୍ତି। ହାଡ଼ୁ ଏମିତି ବୁଲାବୁଲି କରିକି ରାତି ହେଇଯାଏ ପାଖାପାଖି ସାତ ଭଳିଆ। ହେଠୁ ପୁଣି ପ୍ରସାଦ ସେବନ କରିକି ଆଉ କିଛି କାମ ତ ନ ଥାଏ ଅ ସବୁ କାମ ସାରି ଦେଇକି ଘରକୁ ପଳଉ। ପ୍ରସାଦ ପାଇକି ଠାକୁ ରଥ ବିଡି ସାରି ପ୍ରସାଦ ପାଇକି ସିଲୁ ସଇଲା ଆଉ।
ଆଛା ଆଛା ନା ଆମେ ତିନି ଥର ପୁରୀ ଯାଇଥିଲୁ ରଥ ପାଇଁ ଯାଇଥିଲୁ ଏ ଛୋଟ ମୋ ଝିଅ ଟା ଛୋଟ ଟା ହେଇଥିଲା। ଛୋଟ ଯେତବେଳେ ହେଇଥିଲା ଆମେ ଯାଇଥିଲୁ ଗଲେ କଣ ହବ ସବୁ ଯାଇକି ମାନେ ଏତେ ଲୋକ ଯଦି ଯିଏ ଯେ ଆମେ ଯଉ ଆମ ର ଲୋକ ବି ପଡିଗଲେ ଆମେ ସେ ପଡିଗଲେ ଏତେ ଭିଡ ମୋ ଛୁଆ ସୁଦୁ ଚାଲି ପାରୁନି ମୁଁ କଇନି ତାକୁ ଧରିକି ନେଇକି ମୁଁ ବି ମୋ ଛୁଆ ଆଗେ ପଢିଗଲା ମୁଁ ତାପରେ ପଡିଗନି ଲୋକ ସାଙ୍ଗେ ସାଙ୍ଗେ ହଉଚୁ ପଡିଗଲେ ଏ ଏତେ ଲୋକ ଛାନିଆ ମାନିଆ କ ଚାଲିପାରିବୁନି ଏତେ ଲୋକ ଯେ ମୋଟେ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଚାଲି ଆସିଚି ସାଙ୍ଗେ ସାଙ୍ଗେ ଲୋକ ଏତେ ଏତେ ମାନେ ପ୍ରବଳ ଗରମ ବି ଏତେବେଳେ ପାଣି ଚି ସ୍ପ୍ରେ କରୁଛନ୍ତି ବୋହୁତୁ ମାନେ ଏତେ ଭିଡ଼ ଯେ ମୁଁ କନି ନା ଆଉ ମୋତେ କାନ ନାକ ମୁଡ଼ି ହେଉଛି ମୁଁ ଫା ଙ୍କା ଟାଇମ ରେ ଆସିବି କିନ୍ତୁ ଟୋଟାଲି ଆସିବିନି ଏଇ ଯୋଉ ଭିଡ଼ରେ।
ଏଇ ଯୋଉ ନୀଳଗିରି ଯୋଉ ଜଗନ୍ନାଥ ମନ୍ଦିର କୁହନ୍ତି ତାଙ୍କୁ ଇମାମି ଜଗନ୍ନାଥ ମନ୍ଦିର କୁହନ୍ତି କି।
ନା ନା ନା ଇମାମି ହୋଊଚି ଅଲଗା ନି ନୀଳଗିରି ଅଲଗା।
ଆଚ୍ଛା।
ନୀଳଗିରି ଯୋଉ ଏଇଠି ଆମର ପାଖରେ ଅଛି ଇମାମି ଆମର ବାଲେଶ୍ୱର ର ଯୋଉ
ଅଲଗା ଅଲଗା ରାଆ ଆପଣଙ୍କ ପଟେ ତ ବହୁତ ସୁନ୍ଦର ସୁନ୍ଦର ଜେଗା ଅଛି।
ହୁଁ ବହୁତ ଅଛି ଜାଗା ବୁଲିବା ପାଇଁ।
ବାଲେଶ୍ୱରର ଯୋଉ କ୍ଷେପଣାସ୍ତ୍ର ଯୋଉଟା ହୁଏ କଣ ହଁ ଚାନ୍ଦିପୁର
ଏଠି ପଞ୍ଚଲିଙ୍ଗେଶ୍ୱର ରହିଲା ଆଉ ନୀଳଗିରି ଜଗନ୍ନାଥ। ଥ ମନ୍ଦିର ରହିଲା ସେଠି ହଉଛି ଆହୁରି ଇମାମି ଜଗନ୍ନାଥ ମନ୍ଦିର ରହିଲା। ଆଉ ଗୋଟେ ଅଛି ଶିବଙ୍କ ବହୁତ ବଡ ଶିବଲିଙ୍ଗ ଗୋଟେ ଅଛି। ସିଏ ମାନେ ଏଇଟା ଶାଳବଣୀ ବୋଲି କୁହନ୍ତି ସେଠି ବି ଆମେ ଯାଇଥିଲୁ। ସେଠି ହଉଛି ଉ ଯାଇକି ସେଠି ବି ଦେଖିଲୁ ବହୁତ ବଡ ଜେ ଏତେ କିଛି ନାହିଁ କିନ୍ତୁ ଜାଗରେ ହେଲେ ବହୁତ ଭିଡ ହୁଏ। ସେଠି ବହୁତ ଖାଲି ଶିବଲିଙ୍ଗ ଟା ଯଉ ସେ ଲିଙ୍ଗ ଟା ମାନେ ମାନେ ଗୋଟେ ପଥରଟେ ସେଟା ଯୋଉ ଛୋଟ ଥିଲା। ସେଇଟା ଆମେ ଶୁଣିବାକୁ ପାଇଲୁ ଯେ ସେଇଟା ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ବର୍ଷକୁ ବର୍ଷଟା ବଢିବ ବର୍ଷ ବର୍ଷ ବଢିବ ଶିବ ଲିଙ୍ଗଟା ଆଉ ଦେଇକି ସେଇଟା ହଉଛି ଯୋଉ ବଢେ ସେଇଟା ଆମେ ଯାଇଥିଲୁ ଦେଖିବା ପାଇଁ ନୂଆ ନହଲେ ଦେଖିବା ପାଇଁ ଯାଇଥିଲା ଆଉ ମୁଁ ଜାଣିନଥିଲି କହିଲେ ଯେ ଏମିତି ବର୍ଷ ବି ବର୍ଷ ମୁ ତା ବଢୁଛୁ ବୋଲି ଆଉ ଦେଖିକି ଏବେ ନୂଆ ଯାଇଥିଲି ଦେଖିକି ଆସିଲି।
ନ ଆମ ପାଖାପାଖି ତ ସେମିତି କିଛି ମାନେ ପାଖରେ ତ ସେମିତି କିଛି ନାହିଁ ଟିକେ କିନ୍ତୁ ଦୂରରେ ଆମର ହଁ ଅଛି ସାଇ ମନ୍ଦିର କପିଳାସ। ଆମେ ସେଇଠିକି ଯାଉ ନହେଲେ ଆମର ଆମ ଘରଠୁ ଦଶ କିଲୋମିଟର ଅଛି ବୁଦ୍ଧ। ର ସେଟା ଆମର କାର୍ତ୍ତିକ ମାସରେ ବହୁତ ବଡ ଯାତ୍ରା ହୁଏ ସେଠି। ଆଉ ନହେଲେ ପାଖରେ ସେମିତି କିଛି ମାନେ ଗୋଟେ ଯେମିତି ବାହାରୁ ଲୋକ ଆସିବେ ବେଶୀ ବଡ଼ ଦର୍ଶନୀୟ ସ୍ଥାନ ନାହିଁ।
ଆଉ ଗାଁରେ ଯାହା ଯେତିକି ଆମେ ଗାଁରେ ରହିକି ଦେଖୁ ଆଉ କିନ୍ତୁ ଏତିକି ଗାଁ ପରିବେଶ ଆମର ଏପଟେ ବହୁତ ଭଲ। ଲୋକମାନଙ୍କର ମାନେ ବେବହାର। ଖୁସି ବାସିରେ ଗୋଟେ ଦିନ ଆପଣ ଦୈନନ୍ଦିନ ଜୀବନରେ ଆମେ ଏଇଠି ବହୁତ ଶାନ୍ତିରେ ରହୁ ଆ ପିଲାମାନେ ତ ବାହାରେ ଆ ଘରେ ନିଜ ନିତ୍ୟ କର୍ମ ସାର ଖିଆ ପିଇଆ ବାଡିରେ ଗଛ ବୁଛ ଲଗେଇବା ଫସଲ କରିବା। ଆଉ ଏବେ ଆମ ଆମପଟେ ବହୁତ ଧାନ ଚାଷ ଭାରି ଲୋକ ଏଠି କରନ୍ତି। ଆଉ ଏବେ ସବୁ ତଳି ତୁଳା ପଡିଗଲାଣି ବିଲ ମାନଙ୍କରେ ଚାଷ ପାଇଁ ସବୁ। କୃଷକ ମାନେ ଆଗଭର ହେଇଗଲେଣି କାହିଁକି ନା ଯେହେତୁ ଆମର ର ରଜ ଗଲାଣି। ଆ ଏଠି ଚାଷ କାର୍ଯ୍ୟ ଆରମ୍ଭ ହେଇଯିବ ଆଗକୁ ଆସୁଛି ଆମର ରଥଯାତ୍ରା। ରଥଯାତ୍ରାରେ ବି ଆମର ସବୁ ଆରମ୍ଭ ହେଇଯିବ। ଠାକୁର ରଥରେ ବସି ସାରିଲା ପରେ ପରେ ଆମର ପ୍ରାୟତଃ ଲୋକ ମାନେ ତଳି ସେଇ ହିସାବରେ ପକେଇଥାନ୍ତି ଯେ ରଜ ପୂର୍ବରୁ ଆମ ତଳା ଟା ଠିକ ରଥଯାତ୍ରା ଠାକୁର ରଥରେ ବସିଲା ବେଳକୁ ଆମର ଧାନ ରୋଇବା ଆରମ୍ଭ ହେଇଯିବ। ତେଣୁକରି ରଥଯାତ୍ରା ଦି ଆଡୁ ଆମେ ଅପେକ୍ଷା କରିକି ଯ ରହୁ। ଗୋଟେ ରହୁଛି ଏଥିପାଇଁ ଚାଷ ପାଇଁ। ଗୋଟେ ଠାକୁରଙ୍କୁ ଦେଖିବା ପାଇଁ ହଉ ମୁଁ ଏବେ ରଖୁଛି ପରେ କେବେ
ହଁ ହଉଦିଦି।